ହ୍ୟାଲୋ
ହ୍ୟାଲୋ ଆଜ୍ଞା ସାର୍ ନମସ୍କାର। କୋଉଠୁ କହୁଥିଲେ ଆପଣ?
ଖାଇସାଇଲେଣି?
ଆଜ୍ଞା ସାର୍ ଏବେ ଖାଇଲି ପା ଆଜି ଯେହେତୁ ଟିକେ ବର୍ଷା ଜୋରରେ ଚାଲିଛି ଟିକେ ଛାଡିବାର ବାପା ବଜାର ଯାଇ ଇଏ ମା ଚିକେନ ଟିକେ ନେଇ ଆସିଥିଲେ। ସେଇଟା ମାମା ଟିକେ କଷି ଦେଇେଇଥିଲେ ସେଇଟା ସେଇଟା ସହିତ ପଖାଳ ଭାତ ଖାଇଦେଲୁ ଆଉ।
ଅ ହୋ ଆଉ ଆଜି ଛୁଟି ଥିବ କି ଟିନାଇ ମୁ ଘରେ ବସିଛି ଆଉ ଛୁଟି ଅଛି ତ ଘରେ ବଇଚି ଆଉ।
ସାର୍ ଆପଣ କଣ କରନ୍ତି ଯେ? କିଏ ଯବ୍ କରନ୍ତି?
ଆରେ ମୁଁ ଏ ବୈଦ୍ୟେଶିକ ଡିପାର୍ଟମେଣ୍ଟରେ ଜବ୍ କରୁଚି।
କୋଉଠି?
ଏଇ ଇଲେକ୍ଟ୍ରିକାଲ ଡିପାର୍ଟମେଣ୍ଟରେ ଜବ କରଚି।
ଓହୋ ଆଜ୍ଞା ଆଜ୍ଞା
ଆଉ କଣ?
ହଁ ଆଉ କଣ ଖାଇସାରିଲେଣି ନା ଖାଇନାହାନ୍ତି? କଣ ରୋଷେଇ ଚାଲଚି? ଆଉ ବର୍ଷା ବର୍ଷା ହଉଛି ନା ନାଇଁ?
ଆମର ବର୍ଷା ଲାଗି ରହିଛି ଦି ଦିନ ହେଲାଣି ମାନେ ଜୋରରେ ବର୍ଷା ହଉନି ଝିପଝିପ୍ ହେଇଯାଉଛି ପୁଣି ଛାଡି ଯାଉଛି ପୁଣି ହେଇଯାଉଛି ଏଇଭଳିଆ ଚାଲିଛି ବର୍ଷା।
ଆମର ତ ସେଇଆା ଗାଁ ରେ ଆଉ।
ଆଉ ଆମର ବି ଚା ଝିପ ଝିପ୍ ହଉଛି ପୁଣି ଟିକେ ଉ ମାନେ ହଉନି ବର୍ଷା ପୁଣି ବାହାରକୁ ଟିକେ ଗଲାବେଳକୁ ପୁଣି ବର୍ଷା ଜୋର ହଉଛି ଏ ଭଳିଆ ଆଉ ଆଜି ସକାଳେ ମାଛ ଆଣିବାକୁ ଯାଇଥିଲି ସେଠି ବର୍ଷା ଜୋରରେ ହଉନଥିଲା ପୁଣି ଗଲା ବେଳକୁ ରାସ୍ତାରେ ବର୍ଷା ହେଲା। ଓଦା ହେଲି ପୁଣି ମାଛ ଆଣିଲା ବେଳକୁ ବର୍ଷା ଛାଡିଗଲା ପୁଣି ଆସିଲା ବେଳକୁ ପୁଣି ବର୍ଷା ଏଇଳି ହୋଇକିନା ଫେରିଲି ହୁଁ।
ଆଜ୍ଞା।
ଆଉ ଏବେ ଆଉ ଖାଇବା ପିଆ ତ ସରିଗଲାଣି ଆପଣଙ୍କର ଆଉ ଶୋଇବେ ଏଇନେ ବୋଧେ ଆଉ।
ଆଉ କଣ ଶୋଇବା ସେଇ ଘର ଭିତରେ ବସିବା ଶୋଇବା କୋଉ ନିଦ ଆସ
ଆଉ ରବିବାର କିଛି ଫିଲ୍ମ ଫିଲ୍ମ ଦେଖନ୍ତିନି କି ବସି? ଟିଭିରେ କି ମୋବାଇଲରେ
ଚାର୍ଜ ନାଇ ପା ଆଜ୍ଞା। ହେ ତିନି ଚାରି ତିନି ଚାରି ତିନି ଚାରି ମାସ ହେଲା ପକା ହେଇନି ଆଉ।
ହଁ ଲୋକ ବି ଆଉ ମୋବାଇଲ ଆସିବା ଦିନରୁ ଟିଭିକୁ ପସନ୍ଦ କରୁନାହାନ୍ତି। ସବୁ ତ ମୋବାଇଲ ରେ ଦେଖି ଦଉଛନ୍ତି କାହିଁ ଟିଭି ଦେଖିବେ?
ଯେ ଆମ ଘରେ ଟିକେ କୁହନ୍ତି ଏରା ଖରା ଦିନିଆ ପକେଇବାନି ଖରା ଦିନିଆ କାଁହିନା ଗରମ ହୁଏ ନା ଘର ଭିତରେ ସବୁ ବାହାରେ ବସନ୍ତି କଣ ପାଇଁ ଖାଲିଟା ଖରାଦିନିଆ ରିଚାର୍ଜ କରିବା ଆଉ। ଏଇ ଗଲା ବର୍ଷା ଦିନିଆ ଆଇଲା ରିଚାର୍ଜ କରିବା ଆଉ। ଆଉ ଆପଣ କୋଉଠୁ କହୁଥିଲେ?
ମୁଁ ଭଦ୍ରକରୁ କହୁଥିଲି।
ଭଦ୍ରକ ଭଦ୍ରକ ତ କାଳୀ ପୂଜା ଫେମସ ବୋଧେ? ଆମେ କେଉଁଝରରୁ।
ଓହୋ ହଁ ଭଦ୍ରକରେ ଆମର କାଳୀପୂଜା ଫେମସ ଆଉ।
ଆଜ୍ଞା। ଆଉ ଏଠି କାଳୀ ପୂଜା କଣ କେମିତି ହୁଏ?
ହାଲୋ ପ୍ରାୟ ଏଠି କାଳୀପୂଜା ଜୋର ହୁଏ। କାଳୀପୂଜା ବେଳେ ଆମର ଯାତ୍ରା ଫାତ୍ରା ପଡେ ସାତ ଦିନ ଧରି କାଳୀ ପୂଜା ହୁଏ। ଏଠି ମେଳ ଏପଟେ ଆଉ ଆପଣ କେବେ ଆସିଛନ୍ତି ଭଦ୍ରକ?
ଯାଇଛି ବହୁତ ଥର କିନ୍ତୁ ପୂଜା ଟାଇମ ରେ ଯାଇନି ଆଉ
ଓ ହଁ ମତ ଭଦ୍ରକ ହେରୀକା ରୁହନ୍ତି ନା କଣ?
ରୁହେନି ମାନେ ଏମିତି ବୁଲାବୁଲି କରିବା ପାଇଁ ଜାଗା ସେଇପଟେ ସେଇପଟେ ଦେଇକି ବହୁ ଜାଗା ଯାଆନ୍ତି ନା।
ଓହୋ କୋଉଠିକି କୋଉଠିକି ଯାଇଛନ୍ତି?
ହଁ ସେପଟେ କହିଲେ ଏମତି ଚିଲିକା ହୁଁ କାଳ ଏଇ କାଳିଜାଇ କୋଣାର୍କ ଏମିତି ସବୁ ଆଉ
ଏବେ ତ କଟକ ଦେଇଯାଆନ୍ତି ଭଦ୍ରକ ଦେଇକି ତ ଯାନ୍ତି ନି?
ଭଦ୍ରକ ମୁଁ ଏମିତି କୋଉ ଟାଇମ ରେ ଗୋଟେ ଯାଇ ଥିଲେ ବି ବେଶୀ ଟାଇମ ଯାଇନି ଥରେ ଦିଥର
ଭଦ୍ରକରେ ଆପଣ ଆସିଛନ୍ତି କେବେ ଯୋଉ ଆଖଣ୍ଡଳ ମଣି ଅଛନ୍ତି?
ଆଜ୍ଞା, ଆଜ୍ଞା ସେଇପଟେ ଯାଇଥିଲି ଆଖଣ୍ଡଳମଣି। ସେ ବିରଜା ମନ୍ଦିର ଆଖଣ୍ଡଳମଣି ସେଇପଟେ ସବୁ
ବିରଜା ମନ୍ଦିର ଟା ଆକ୍ଚୁଆଲି ଯାଜପୁରରେ ଅଛି।
ହଁ ମାନେ ସେ ଆଖଣ୍ଡଳମଣି ବୁଲିକି ତାପରେ ବିରଜା ମନ୍ଦିର ଯାଇଥିଲୁ।
ଓହୋ।
ସେଇଥର ଗଲାବେଳେ କୋଉଠେ଼ ଲ୍ ହୋଟ ଲୋରି ହୋଟେଲ ବୋଲି କୋଉଠି ଗୋଟେ ଥିଲା। ସେ ଭଦ୍ରକରେ ସେଇଠି ଖାଇଥିଲୁ।
ଓହୋ ସେଇଟା ଆପଣ ଭଦ୍ରକ ଟାଉନ କୁ ଆସିନାହାନ୍ତି। ଆପଣ ସେଇ ବାଇପାସ ପାଖରେ କୋଉଠି ଥିବ ଆଉ।
ଆଜ୍ଞା।
ଆଉ କହୁଥିଲି କି, ଯୋଉ ଆଉ କେବେ ଯୋଉ ବାଲେଶ୍ଵର ଆଡେ ଯାଇଛନ୍ତି ନା ଯାଇନାହାନ୍ତି?
ନାଁ ସେ ଆଡ଼େ କେବେ ଯାଇନି।
ଓହୋ ସେଠିଆ ଯାଇଥିଲେ ଗୋଟେ ପଞ୍ଚଲିଙ୍ଗେଶ୍ଵର ଅଛି ଯିବେ ବୁଲିବାକୁ ଭଲ ଲାଗିବ ଆପଣଙ୍କୁ।
ଆଜ୍ଞା ଏବେ ଟିକେ ବଡ ହେଇନି। ଏବେ ଟିକେ ଏବେ ଟିକେ ବଡ ହେଇନି ନା ବଡ ହେଲେ ଆଉ।
ପଞ୍ଚଲିଙ୍ଗେଶର ଅଛି ବୁଲିବେ ପାଞ୍ଚଟା ଲିଙ୍ଗ ଅଛନ୍ତି। ତିନି ଶହ ପାହାଚ ଚଢିବାକୁ ପଡିବ।
ଆଜ୍ଞା।
ଗୋଟେ କ୍ଷୀରଚୋର ଗୋପୀନାଥ ମନ୍ଦିର ବୁଲିବେ।
ଆଜ୍ଞା ଆଜ୍ଞା।
ଆଉ ଇମାମି ଜଗନ୍ନାଥ୍ ମନ୍ଦିର ଅଛି ବୁଲିବେ। ଆର ଭଲ ସେ ଚାନ୍ଦିପୁର୍ ସି ବିଚ୍ ଅଛି ଦେ ଦଖିବେ ଆଉରେ ବୋହୁତ ଜାଗା ଅଛି ଆପଣ ଏପଟୁ ବାଟା ଦେଇ ଦିଘା ଯାଇପାରିବେ। ଦିଘାରେ ଯୋଉ ଅଛି ଆମର, ତାପରେ ମୁଁ ମୟୂରଭଞ୍ଜ୍ ବି ଯାଇ ପାରିବେ ମୟରଞଜ ତ କେଁଝରପଟୁକୁ ଆପଣ ଯାଇପାରିବେ ସେପଟଆଡୁ।
ଆଜ୍ଞା ଆଉ ଆପଣ କେବେ କେଉଁ କନ୍ୟା ଆ ମୁଁ ଏବେ ପ୍ଲସ୍ ଟୁ ସେଖେଣ୍ଡ୍ ଇୟର୍ ଚାଲି ବାଦ୍ ବି କେଉଁଝର୍ ପ୍ରପର୍ ଜାଣିଥିବେ ଘଷିପୁରା?
ହଁ, ଘଶିପୁରରେ ମାନେ ଆମ ଏଇ ଭଦ୍ରକ୍ ପାଖାପାଖି।
ତାହେଲେ ଏପରି ଏଇ ଯୋଉ କେ ଘସିିପୁରା ବ୍ଲକ୍ ଅନ୍ତର୍ଗତ କେସ୍ଦୁରାପାଳ ଗ୍ରାମ ଜାଣିଛନ୍ତି?
ନା ଏତେ ଜାଣିନିମୁଁ ଆନ୍ଦପୁର୍ ଜାଣିଚି ଘସିିପୁର୍ ଜାଣିଚି କାଇନା ନା ଆମେ ଯେତେବେଳେ କିଏ ଆମେ ଯେତେବେଳେ କେଉଁଝର ଯାଉ ଏଇ ଆନନ୍ଦପୁର୍, ଘସିପୁର୍ ହେଇକିନା କେଉଁଝର ଯାଉ। ପ୍ରାୟ କାମ ବି ଭଦ୍ରକ ଅହୋ ମୁଁ ଯାଇଚି ତାରିଣୀ ଯାଇଚି। ତାରିଣୀ ବି ସବୁ ବର୍ଷ ଯାଏ ତାରିଣୀ ମାଆଙ୍କୁ ତେ, ସେପଟେ ସାନଘାଗରା, ବଡ଼ଘାଗରା ଯାଇଚି। ଆପଣଙ୍କ କେଉଁଝରେ ସେପଟେ ଖଣ୍ଡାଧାର ଯାଇଚି।
ଆଉ ତାହେଲେ ଏପଟେ ଆମ କେଉଁଝର ସବୁ ବୁଲି ସାରିଲେଣି ଆପଣ ଆଉ।
ମୁଁ କେଉଁଝରରେ ପଢୁଥିଲି। ମୁଁ ବି କେଉଁଝରରେ ଇଞ୍ଜିନିୟରିଂ କଲେଜରେ ପାଠ ପଢୁଥିଲି। ଡିପ୍ଲମା କରୁଥିଲେ ସେଠି, ତିନିଭବର୍ଷ ସେଠି ଡିପ୍ଲୋମା କରି ଛି କେଉଁଝରରେ ରହିଛି ମୁଁ ତିନିବର୍ଷ ଟାଉନ୍ ଉପରେ।
ଦେଇଚନ୍ତି ଆଉ।
ତ୍ରରେ ମୁଁ ଭଦକରେ ଏଇଠୁ ଆମର ଅଶୀ କିଲୋମିଟର ଏଠୁ ଘଟଗାଁ, ମା ତାରିଣୀଙ୍କ ମନ୍ଦିର ମୁଁ ସବୁବେଳେ ଯାଏ। ସବୁବେଳେ ନୁ ପ୍ରତିିବର୍ଷ ର ଯାଏ ଆଉ, ପ୍ରତି ବର୍ଷ ହୋଉ ଦି ବର୍ଷ ହୋଉ। ଏଇ ବର୍ଷ ଯାଇନି ଆଉ, ତା ପୂର୍ବ ବର୍ଷ ଥିଲି, ଜୁନ୍ ମାସରେ ଯାଇଥିଲି ବର୍ଷ ଭାବୁଥିଲି ଏବେ ଯି ବୁଲି ଏଇ ଯିବୁ ଆ ଭିତରେ କୋଉଦିନ ଗୋଟେ ଆଉ।
ଆମର ବି ଏମିତିରେ ସାତ୍ ତାରିଖ ପ୍ଲାନ୍ ଅଛି ଯାଇତେ ଆମ ସାଙ୍ଗ ପିଲା ଆଉ। ହୋଉ। ରହ ମୁଁ ନୁଆ ତକିଆଟେ ତୋର ତି ଏଁ, ସାଇନ୍ସ୍। କୁଶଳେସ୍ୱଳ ଆଞ୍ଚଳିକ ମହାବି ରା ରେକୁଟିଆ। ଏଇ ଯୋଉ କୁଶଳେଶ୍ଵର ଆଞ୍ଚଳିକ ବିଦ୍ୟାଳୟ ରେକୁଟିଆ।
ଓଁ ହୋଁ।
ସେଇଠି ଆମ ଗାଁ ଗାଁ ପାଖେ ନେଇ କଲେଜ୍ ଟା।
ଉଁ ହୁଁ ସମା ପ୍ଲସ୍ ଟୁ ସରିଗଲାଣି ନା ଏଗ୍ଜାମ୍ ଦେଇଚନ୍ତି ଏଇଥର?
ସେଖେଣ୍ଡ୍ ଇଅର୍ ଚାଲ୍ ଚି ସେଖେଣ୍ଡ୍ ଇଅର୍।
ଓ ସେକେଣ୍ଡ୍ ଇଅର୍ ହେଲା ଏବେ ଓହୋ। ଆ ପରେ କଣ କରିବେ ବୋଲି ଭାବୁଚନ୍ତି?
ଏହା ପରେ ସେମିତିତ କିଛି ଭାବିନି ଭାବୁଚି ଡିପ୍ଲମା ନହେଲେ ବି ଟେକ୍ ଯୋଉଟାଲେ କରିବି ବିଟେକ୍ ପାଇଁ ଏ ଏଗ୍ଜାମ୍ ଦବାକୁ ପଡିବ ଦେଖିଆ ସେଇ ଏଗ୍ଜାମ୍ ଟା ଦେବି ଆଉ।
ଟେନ୍‌ଥ୍ ପରେ ଡିପ୍ଲୋମା କରି ଯଦି ବିଟେକ୍ କରିଥାନ୍ତେ, ଭଲ ହେଇଥାନ୍ତା। ଯଦି ବି ପ୍ଲସ୍ଟୁ କରୁଛନ୍ତି ତାହାଲେ ଷ୍ଟା କରନ୍ତୁ, କେମ୍ତି ବିଟେକ୍ ଟା ଏକା ଥରକେ କରିବାକୁ।
ଡିପ୍ଲୋମା କୁ ଯାଆନ୍ତୁନି। କିନ୍ତୁ କାହିଁକିନା ଡିପ୍ଲୋମା କୁ ଗଲେ, ପୁଣି ଡିପ୍ଲୋମା ତିନି ବର୍ଷ ତା'ପରେ ବିଟେକ୍ ତିନି ବର୍ଷ।
ହ। ନହଲେ, ଆଇଟି ଆଇଟି ଆଇ ଯଉଟା ହେଲେ କରିବା ଆଉ।
ଦେଖନ୍ତୁ ଯଉଟା ସୁବିଧା ହଉଚି, ଆପଣଙ୍କୁ ସେଇଟା କରନ୍ତୁ। ମତରେ ଡିପ୍ଲୋମା ଯ କିଛି ମାନେ ଫାଇନାନ୍ସିଆଲ୍‌ କିଛି ପ୍ରୋବ୍ଲେମ୍ ଫ୍ରୋବ୍ଲେମ୍ ଅଛି। ତା'ହେଲେ ଚେଷ୍ଟା, ତା ଚେଷ୍ଟା କରନ୍ତୁ। କେମ୍ତି ପାଖାପାଖି ଡିପ୍ଲୋମା କର୍ଦବା ପାଇଁ। ଡିପ୍ଳୋମା ଟିକେ କମ୍ ରେ ହେଇଯିବ। ଆଇଟି ଆଇଠୁ ଭଲ, ଡିପ୍ଲୋମା କର୍ ଦବାଟା ଭଲ ମୋ ମତରେ। ଡିପ୍ଲୋମାେ ଟି, ଡିପ୍ଲୋମା କଲେ କିନ୍ତୁ ଟିକେ ପଢ଼ାପଢ଼ି କରିକିନା। ଆଟ୍ଲିଷ୍ଟ୍ ବହୁତ୍ ବି କିରି ଅଛି ଡିପ୍ଲୋମାରେ, ଡିପ୍ଲୋମାରେ ଚାକିରି କରିବେ।
ଆଉ, ଆପଣ କିଏ କିଏ ରହୁଚନ୍ତି ଘରେ?
ମୋର ମୋ ମୋର ମିସେସ୍ ଅଛନ୍ତି। ମୋ ଝିଅ ଅଛି, ଆମେ ତିନ୍‌ ଜଣ ରହୁଚୁ।
ହଁ
ବାପା-ମା ରହୁଚନ୍ତି। ଆମର କଟକରେ ରହୁଚନ୍ତି, ସେ ଏବେ ଆସିଚନ୍ତି କିନ୍ତୁ।
ଆଉ ଆପଣଙ୍କ, ଆପଣଙ୍କ ଝିଅ କ'ଣ କରୁଚନ୍ତି?
ମୋ ଝିଏ ପଢୁଚି। ଆଜ୍ଞା, ନର୍ସରୀରେ ପଢୁଛି ଆଜ୍ଞା। ଆଜି ଛୁଟି ଅଛି ଘରକୁ ଗଲେ ଉଠଉଚି ପକଉଚି ଘରକୁ।
ହଁ! ଛୁଆ ତ ସେୟା ହେବେ ଆଉ।
ହଁ ମିନିଅମ୍ ସେଇ, ଅଶି ପଞ୍ଚାଅଶି କିଲୋମିଟର ଖଣ୍ଡେ ହବ ଆଉ।
ପଞ୍ଚାଅଶୀ କିଲୋମିଟର, ତା'ହାଲେ ଏଠୁ ମୋର୍ ଶହେ ତିରିଶ କିଲୋମିଟର ହେଇଯିବ। ଏଠୁ ଆନ୍ଦପୁର୍ ଚାଳିଶ୍ କିଲୋମିଟର, ଚାଳିଶ୍ ରୁ ପଇଁ ଚାଳିଶ୍ ପଚାଶ୍ କିଲୋମିଟର।
ଏଇଥ ଆମ ପିଲା ଯାଇଥିଲେ।
ଉଁହୁଁ, ଆମେ ଭାବୁଚୁ---ପୁର୍ ଯିବୁ। ଏବେ ଯିବୁନି, ସେଇ ଇଏ ସଇଲା ପରେ ଅକ୍ଟୋବର ମାସକି ନଭେମ୍ବର ବୁଲି ବାଲିକି ଆସିବୁ।
ଆଜ୍ଞା ଆଜ୍ଞା। ଆଉ, ଆପଣଙ୍କୁ ରୋଷେଇ ବାସ କିଛି ଆସେ? କଉରୁ, ସେଇଟା ବେଶୀ ଭଲ କରିପାରନ୍ତି।
ହୁଁ ଲି, ମତେ ରୁଟି ବେଶୀ କରିବାକୁ ଭଲ ଲାଗେନି, ରୁଟି ଗୋଟେ ଦିପଟ, ତିନ୍‌ ପଟ କରିଦେବି। ମୁଁ କରେ, ମୁଁ ଏକେଲା ରହିଲେ। ମୋ ସାଙ୍ଗମାନେ ଯେତବଳେ ରୁହନ୍ତି, ଆମେ ସାଙ୍ଗମାନେ ମିିଶିକି ରୋଷେଇ କରୁ।
କେବେ କିଏ କହିନାହାନ୍ତି କି ଆପଣଙ୍କ ଟେଷ୍ଟ ଖରାପ କାହାକୁ ଖରାପ ଲାଗିଛି ବୋଲି।
ଆରେ ମୁଁ ଫାଷ୍ଟେ ଫାଷ୍ଟେ ରୋଷେଇ କରୁଥିଲି ବହୁତ ଖରାପ ଥିଲା ତାପରେ କରି କରି ମୋ ହାତ ସତେଇବ ମତେ ମୁଁ ତ ରୋଷେଇ ଶିଖିନଥିଲି ମତେ ପାଠ ପଢ଼ିଆ ସରିବା ପର୍ଯ୍ୟନ୍ତ ବି ମୁଁ ରୋଷେଇ ଶି ତି ରାତିରେ ସେଠୁ ତାପରେ ଆସ୍ତେ ଆସ୍ତେ କରି କରୁ କରୁ କରୁ କରୁ ଏବେ କହୁଚନ୍ତି ତୋ ରୋଷେଇ ସବୁଠୁ ଭଲ ଲାଗୁଚି କିନ୍ତୁ ଯେତେବେଳେ ମୁଁ କରୁଥିଲି ମୁଁ ଭାଗ ମାପ କେବେ ପାଇନି।
ଲଙ୍କା ଲୁଣର ସବୁବେଳେ ତରକାର ତା ହଳଦିଆ ବେଶୀ ହେଇଯାଇଥିବ ନହେଲେ ରାଗ ହେଇଯାଇଥିବ ନହେଲେ ଲୁଣ ହେଇଯାଇଥିବ। କିନ୍ତୁ ଏବେ ମୋର ହେଇଗଲାଣି ସବୁ କିଛି ଅଭ୍ୟାସ ହେଇଗଲାଣି।
ଆଉ ଆଉ ଆପଣଙ୍କ ଝିଅ କେବେ ଆପ ଆପଣ କହିନାହାନ୍ତି କି ବାପା ଏଟା ରୋଷେଇ କର ସେଟା କର ତମ ହାତ ରନ୍ଧା ଭଲ ଲାଗୁଚି।
ମୋ ଝିଅ ଛୋଟ ଏତେ କଥା କହି ଶିଖି ପଢୁଚି ଯଷ୍ଟ ଏଇ ସେ କହିବ ବାବା ଏଟା କରିଦିଅ ମ୍ୟାଗି କରିଦିଅ ଇଏ କରିଦିଅ। ସେଟା କରଦିଅ ଚାଉମିିନ କରିଦିଅ ଏମିତି ଯଦି କହେ କହେ ନହେଲେ ନାହିଁ।
ଆଜ୍ଞା।
ଠିକ୍ ଅଛି ରହିଲି ଅ।
ହ